ହାଲୋ ହାଲୋ ହ୍ୟାଲୋ ହାଲୋ ହାଲୋ ହାଲୋ
ହଁ
କଣ କରୁଛ
ନାଁ ବସ୍
ଆ
ଏଇ ପା ବର୍ଷା ହଉଛି।
ହ ବର୍ଷା ହଉଚି ରୋଷେଇ ସରିଲାଣି?
ହଉ ରୋଷେଇ ସରିଲାଣି ଯେ ବସେଇଛି
ଓହ ହ ଅ ହ ଆଉ କଣ କଣ କରିବ ରୋଷେଇ?
କିଛି ନାହିଁ ଭାତ କରିଥିଲି। ତାପରେ ଡାଲି
ହୁଁ।
ଓହୋ କଣ କଣ?
ତମର
ଆମର ରୁଟି ରୁଟି, ତରକାରୀ। ଏବେ ଚାଲିଛି ଆଉ ରୁଟି ଚାଲିଛି ଭଜା ବସିଛି। ପ୍ରବଳ ବର୍ଷା ହଉଛି ନା କଣ?
ହଁ ଏ ପଟେ ଘଡଘଡି ଫଡଫଡି ହେଇକି ବହୁତ ଜୋର ବର୍ଷା ହଉଛି।
କରେଣ୍ଟ ଅଛି? ତମପଟେ
ହଁ ହଁ ଅଛି ଆମର ଯାଇଥିଲା ଏବେ
ଓ ହୋ। ଆମର ଏପଟେ ଯାଇନି କରେଣ୍ଟ ସେ ହେଲେ କଣ? ଉ ବର୍ଷା ତ ହଉଚି ଆଉ। କିନ୍ତୁ ଆମ ଗାଁ ପଟେ ନାଁଇ ଗାଁ ପଟେ କିନ୍ତୁ ଟୋଟାଲ ବର୍ଷ
ଏପଟେକା ଜାହା ବର୍ଷା। ହୁଁ।
ଗାଁର ନାଁ ଏମାନେ କଣ କରେ ନାଇଁ କି କିନ୍ତୁ ବର୍ଷା ହଉନି କୋଉଠିବି ହେଲେ ରଜ ନାଇଁ ବର୍ଷା ହଉଛି।
ଥିଲ କି?
ହଁ ହଁ ହଉ।
ବର୍ଷା ନାହିଁ କହୁଥିଲେ।
ଉଁ ଓ ହୋ ହଁ ମୁଁ ବି କଲ୍ କରିୁଥିଲି। ଯେ କହୁଥିଲେ କିଛି ବର୍ଷ ନାଁ ଏମିତି ଟିକେ ଟିକେ ଆସିଲା ତାପରେ ବନ୍ଦ ସରିଲା ସେତିକି ଆମ ଆମ ଏରିଆରେ କାବୋର୍ଡସ୍ ତ ବୋଧେ ଆଉ।
ଗୋଟେ କେତେବେଳେ?
ଏପଟେ ପାଞ୍ଚଟା ନା ଛଅଟା ଆଡ଼କୁ ମୁଁ ଶୋଇପଡିଥିଲି। ତ ମୁଁ ବି ଜାଣିନି କିନ୍ତୁ ପାଞ୍ଚଟା ଛଅଟା ଆଡୁ ବର୍ଷା ହେଇଛି ବୋଧେ ଆଉ। ହୁଁ ଏବେ ତାପରେ ଫାଷ୍ଟ ବର୍ଷା କେତେ ଜୋରରେ ହେଲା? ତାପରେ ବନ୍ଦ ହେଇଗଲା ତାପରେ ଆଉ ଥରେ କେତେବେଳେ ଏବେ ସାତଟା ଆଡେ ବୋଧେ। ପୁରା ଜୋର ଜାର ଘଡଘଡି ଫଡଘଡି କେତେ ଜୋରରେ ବର୍ଷା ହେଲା ଏବେ ଟିକେ କମିଛି ଟିକେ ଟିକେ ଫିର ବି ହଉଛି ବର୍ଷା ହେକା।
ପୁଣି ହଉଛି ଘଡ ଘଡି
ହୁଁ ହୁଁ। ହ ଭଲ ହେଲା ଗୋଟେ ଦୃଷ୍ଟି ରଜ ହଁ ଖେଳିଲି ମାନେ କଣ ଦୋଳି ଫୋଳି ତ ନାଇଁ ସେମତି ଘରେ ଏକା ଯାହା ତାପରେ ହଁ ପିଠା ପିଠା କରି ଥିଲୁ। ପିଠା ଯୋଉ ପୋଡପିଠା ପିଠା କରିଥିଲୁ।
ଆଉ କଣ କଣ କରୁଥିଲେ?
ନା ଏ ଏମତି ଏକା ସେ ଯୋଉ ପିଠା ଏକା କଲୁ ଦି ପ୍ରକାର ପିଠା ସେତିକି ଏଟା ତ ଦୋଳି ବାନ୍ଧିବା ପାଇଁ ବି ଏତେ ସୁବିଧା ନାହିଁ ସେତିକି ସେଲିବ୍ରେଟ କରିଦେଲେୁ ଆଉ। ତମେ କଣ କଣ କଲ?
ଆମେ କଣ ଏଇଠି ବି କିଛି ଗ
ହଁ ପରା ହୁଁ ଯାହା ଖାଲି ହଁ ଗାଁରେ ହେଲେ ତ କେତେ ତେ ବଢ଼ିଆ।
ହୁଁ ଏ ସେମତି ଏକା ନର୍ମାଲ ଯାହା ପିଠା ପିଠା ପିଆ ପିଆଇକି ଖାଲି ଟିକେ ଯାହା ଲୁଡୁ ଫୁଡ଼ୁ ଖେଳିବା କଥା
ହେଲେ ତମେ ପିଠା ହେଲେ କରିଥିଲ ଆମେ ତ ସେତିକି ବି କିଛି ନାହିଁ। ସେଇ ସେଇ ଭାତ
କଣ କରିବା ଆସିଥିଲେ ଦେଖା ହେଇଥିଲେ ଆଣିଦେ ଥାନ୍ତି। ନେକ୍ସଟ୍ ଟାଇମ କେବେ ଗୋଟେ କଲେ ଆଣିଦେବି ଆଉ। ମତେ ତମକୁ କୋଉ ପିଠା ଭଲ ଲାଗେ ଏ ଯୋଉ ଛଣା ପିଠା ଟା ନା ମଣ୍ଡା ପିଠା ସେଗୁଡା ନା ଏମିତି ପୋଡ ପିଠା ଯାଇ ଭଲ ଲାଗେ।
ନାଇଁ ମତେ ପୋଡ଼ ପିଠା ଖାଇଛି ସେ ଯୋଉ ହଁ ମତେ ଟିକେ ଭଲ ଲାଗେ ତାପରେ ସେମତି ସୁଜି ରୁ ବନା ହେଇଥାଏ ଛାଣିବା ବାଲା ସେଇଟା ନଡିଆ କୋଉଠି ଗୋଟେ ମିଶା ହେଇଥିବ ସେଇଟା ବଢିଆ ଲାଗେ, ହଁ ହଁ ହୁଁ।
ପୋଡ଼ପିଠା
ଆଉ ପୋଡପିଠା ନାଇଁ ଏତେ ନାହିଁ।
ବେଶୀ ମିଠା ହୁଏ ତ
ମତେ ଟିକେ ଖାଲି ମତେ ଟିକେ ଖାଲି ସେ ମାନେ ସେ ଯୋଉ ସିଝା ବାଲା ପିଠା ଯିଏ ଟିକେ ଭଲ ଲାଗେ।
ସିଝେଇକି ହେଲେ କୋଉ ପିଠା କହିଲ?
ଶୁଭା ଗଲାନି କଣ କହିଲ?
କୋଉ ପିଠା ଭଲ
ମତେ ଟିକେ ଏମତି ପୋଡ ମାନେ ପୋଡାପୋଡି ପିଠା ମାନେ ଯୋଉଟା ପୋଡପିଠା ସେଟା ଟିକେ ଭଲ ଲାଗେ। ତାପରେ ସେ ଯୋଉ ସିଝା ପିଠା ସେ ଯୋଉ ସିଝା ମଣ୍ଡା କହୁଛନ୍ତି ଯୋଉ ଖାଲି ପୁର ଦିଆ ହେଇଥିବ ସିଝା ହେଇଥିବ ସେଟା ଟିକେ ଭଲ ଲାଗେ।
ସିଝେଇ ଥିବା ବାଲା।
ଏମତି ପାଣିରେ ସିଝା ହେଇଥିବ ସେ ଟିକେ ଭଲ ଲାଗିବ। ଏତେ ଛଣା ଛଣା ହୁଁ ସିମ୍ପଲ କିନ୍ତୁ ବଢିଆ ଲାଗେ ସେ।
ହଁ। ହ କଣ ଭିତରେ କଣ ସେ ନଡିଆ କଣ ନା ଆମର ତ ଆଗରୁ ଯୋଉ ପିଠା କରା ହଉଥିଲା ସେଇଟା ଗଲେ ରାସ୍
ହଁ ହଁ ସେ ରାଶି ବାଲା ଭଲ ଲାଗୁଛି।
ହୁଁ।
ଆରିସା ପିଠା ଭଲ ଲାଗେନି କି?
ହଁ ଭଲ ଭଲ ଲାଗେ। ଯେ କଣ ମତେ ବେଶୀ ଭଲ ଲାଗେ। ମୁଁ କେମିତି ଭୁଲି ଯାଇଥିଲି ମୁଁ ତ ବହୁତ ଖାଏ ସେଇଠା।
ଓହୋ ସେଇଟା ତାହେଲେ
ମାନେ ମିଠା ଜିନିଷ ଭିତରେ କି? କିଛି ଅଧିକ ଖାଇପାର
ଆରିସା ପିଠା ସେଟା ଗୋଟେ ମସ୍ତ୍ ଲାଗନି କି ପିଠା। ଆଗରୁ ତ ସେଟା ମାନେ ଘରେ ତ ଆମର କେବେ ତିଆରି କରା ହୁଏନି ଆଡିସା ପିଠା ବହୁତ ରେୟାର କରା ହୁଏ। ମୁଁ ହେଟା କଣ କରିବି ଦୋକାନ ଯାଇକି କି କିଣି ଖାଇବି ଗୋଟେ ଗୋଟେ ପିଠା ପାଞ୍ଚ ଟଙ୍କା ହେଲା ପାଞ୍ଚ ଟଙ୍କା ହଉଛି ଦଶ ଟଙ୍କା ହଉ ପ୍ରବଳ ଖାଇବି ଏବେ ଛାଡି ଦେଇଚି ଟିକେ।
ମୁଁ ସ୍କୁଲ ଟିକେ ଖାଉଥିଲି ଏମତି କଣ ଯେତେବେଳେ ଯୋଉ କଣ ପର୍ବପର୍ବାଣୀ କରାହେଲେ ସାଙ୍ଗ ମାନଙ୍କର ଘରେ ଆଣିଦେବେ ନ ବସିକି ଖାଇବୁ।
ହୁଁ ହସିଲ ରେ ଥିଲେ ତ ଯାହା ହେଲେ ବି ଟିକେ ଅଧିକା ଏକା ଆଣି ଦେବେନି କି ସାଙ୍ଗସାଥି ମାନେ ବି ଥିବେ ପୁଣି। ଜାହେଲେ ହଁ ସେତୋବେଳେ ଗୋଟେ ଅ ମାନେ ସମସ୍ତଙ୍କର ଘରର ଗୋଟେ ଅଲଗା ଅଲଗା ଟେଷ୍ଟ ହଉଥିବ ସେଇଟା ଗୋଟେ ମସ୍ତ ଲାଗେ ଖାଇବାକୁ।
ଉଁ ହୁଁ। ଆଉ।
ସବୁ ମିଶିକି ଗୋଟେ ଖାଇଯେ ହଁ ପରା। ତମକୁ
ନାଇଁ। ମାନେ କି କରିଦେବି ଏ ଯୋଉ ଗୋଲ ଗୋଲ ପାଲା ଟିକେ ଟ୍ରାଏ କରି କରିଦେବି। ତାପରେ ସେ ଯୋଉ ଇଏ ମଣ୍ଡା ପିଠା କରାହଉଛି ସେଟା କଲା ବେଳେ ତମର ସେବ ୱେମ ଏମିତି ୟାଡେ ସ୍ୟାଆଡେ ହେଇଯାଏ ଆଉ। ତାପରେ ପି
ତାପରେ ପିଠାଟା କୌଣସି ଗୋଟେ ସେପରେ ନ ଆସିଲେ ଯାହା ଖାଇବା ପାଇଁ ଭଲ। ହଁ। ଚେଇ ମାନେ ସେ କଣ ହଁ।
ମୋର ସେଇଟା ମୁଁ ଗୋଟେ ଜିନିଷ କରୁଛି ମୋର ଆଉ ଗୋଟେ ଜିନିଷ ହେଇଯାଉଛି ମାନେ ଗୋଟେ ଠା ଫିର ବିି କରୁଥିବି ମତେ ଅଧଘଣ୍ଟା ଲାଗବ ତମକୁ ଆସେ।
ହଁ ମତେ ସୁଜି ପିଠା ସେଇଟା
ହଁ।
ମାନେ ପୁରା ଭଲ ସେ। ପୁରା ରେସିପି ଗଲେ ସେ ସୁଜି ପିଠା ହଁ ସେଇଟା ବଲି ମୋର ପୁରା ପରଫେକ୍ଟ ହବ ଆଉ କଣ?
ସେ ଅ ସେଇଟା ଏଲ ତ ଏଲା ହି ଆଉ ଚୁନା ବାଲା ବି ତ ହେଇଯାଉଥିବ।
ହଁ କଣ ସେ ଛାଣିବା ପାଇଁ ତ ମାନ
ହଁ ଗୋଲ ଗୋଲ ବାଲା
ହଁ ସେଇଟା ବି ହେଇଯିବ ଖାଲି ସେଇଟା ଆଉ ଟିକେ ଦେଲେ ମୁଁ ଜାଣବି ଆଉ ନ ହେଲେ ମତେ ନିଜେ ଘାଣ୍ଟିଆ
ଯଦି ସେ ଯୋଉ ଯୋଉ କହୁଛନ୍ତି ସେ ଯନ୍ତୁଣୀ ଟା ଯଦି ସେଇଟା ପରଫେକ୍ଟ ହେଇଥିବ କହିଲେ ପିଠା ଭଲ ହବ ଯଦି ସେଇଟା ଏପଟ ସେପଟ ଙ୍ଗୁ କରଦ କହିଲେ ଆଉ ଟୋଟାଲି ହବନି ସେଟା ପାଗଟା ଯଦି ଭଲ ହେଇଥିବ ନା ସବୁ ଫଲ
ହ ହୁଁ।
ହଁ ଦେଖିବା ଟ୍ରାଏ କର ହବ ତମେ ଭଲ କରିପାରିବ। ହଁ ମାନେ ଟିକେ କରୁଥିଲେ ମଝିରେ ମଝିରେ ଟିକେ ଅଭ୍ୟାସ ରହିବ ତାପରେ ହେଇ ବିି ଯିବ ତାପରେ ଆମେ କର ନା ସେ ଥିଲାଗି ଆମର ହଉନାହିଁ କିଛି ବି ଥେଲେ ବି ରଖମା
ହଁ।
ଆଉ ସେ ଯୋଉ କଣ? ପୁର ନଡିଆ ପୁର ଛଟା ଅଲଗା ପୁର ବି ଗୋଟେ ଦିଆ ହୁଏ ନା ସେ ଛେନା ବାଲା ସେଟା ବି ବଢିଆ ଲାଗେନି ଖାଇଛ ଛେନା ପୁର ସେଇଟା ବି ଗୋଟେ ବଳିଆ ଆଲଗା ଆଉ ଛେନା ପୁର ଦିଆ ହେଇଥିବ। ଆଉ ମସ୍ତ ଲାଗେ ସେଇଟା ବି ଏମିତି ଏକା ନଡିଆ ଯେମିତି ଗୁଡ ଫୁଡ ଦେଇକି ଭଜା ଯାଏ ତାରେ ସେଇଟା ବି ସେମତି ଏକା
ଚୁନା ରେ କରନ୍ତି ନା ଏମିତି ସୁଜିରେ ବି?
କରନ୍ତି ଖାଲି ସେ ଆମେ ଯୋଉଟା ନଡିଆ ପୁର ଦଉନୁ କି ସେମାନେ ଛେନା ଟା ଦେବେ।
ସେଟା ଗୋଟେ ମସ୍ତ ଲାଗେ ମୁଁ ତ ଖାଇନଥିଲି ଏ ଛେନା ବି ଦିଆ ହୁଏ ବୋଲି ମୁଁ ଜାଣିନଥିଲି ସେଟା ମାନେ ଆମ ସାଇଡ ଏତେ ହୁଏନି ଆମ ସାଇଡ ଖାଲି ନଡିଆ ପୁର ହଁ ଦିଆଯାଏ ସେପଟେ ବୌଦ୍ଧ ଏରିଆ ନହେଲେ ନୟାଗଡ ହଁ। ସେଗୁଡା କୁଆଡେ କୁଆଡେ ଅଲଗ
ହଁ ମୁଁ କେବେ କରିନି ରିକୁଏଷ୍ଟ କରିନି।
କଣ କହିଲ?
କଣ କହିଲ। ନାଇଁ ମୁଁ କେବେ ଟେଷ୍ଟ ବି କରିନଥିଲି କହୁଛି।
ଓ ହୋ। ହଉ କେବେ ଗୋଟେ ଟେଷ୍ଟ କର ଆଉ ତାପରେ କହିବକୁ କେମତି ଲାଗୁଛି। ହଉ ମୁଁ ରହୁଛି ଟା ଟା।
ହୋଉ ମୁଁ ରହୁଛି। ଟା ଟା। ଓ ହୋ।